ହାଲୋ କଣ କରୁଛନ୍ତି?
ଆଁ ଏ ବସିଛି ଆଉ କଣ କରିବି?
ଖାଇସାଇଲେଣି?
ଆଁ ଖାଇନି।
ହେଙ୍ଗି ଏତେ ଉମ୍ ଉଁ ଡେରି ହେଲାଣି କଣ ଖାଇନାହାଁନ୍ତି?
ଆଁ ବାବୁ ନାହାନ୍ ନ୍ତି, ଆଉ ଭୋଜି ଖାଇ ଯାଇଛନ୍ତି ଆସିବେ ଯାଇଁକି ଖାଇବୁ ଅ। ଝିଅ ଶୋଇପଡିଛି, ଉଠିଲେ ଖାଇବୁ ସାଙ୍ଗ ହେଇ ଆଉ।
ଆଚ୍ଛା। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆରେ ମା ଅଛନ୍ତି, ବାପା, ଆଉ ମୋ ସାନ ଯାଆ, ଦିଅର, ଝିଆରୀ, ଆଉ ମୋର ଗୋଟେ ଝି ଅ, ମୋ ସ୍ଵାମୀ ଆଉ।
ଆଚ୍ଛା। ଆପଣଙ୍କ ଝିଅକୁ କେତେ ବର୍ଷ?
ହଁ, ଝିଅ ବଡକୁ ଷୋହଳ ସାନକୁ ନଅ ଏଇ ଦଶ ବର୍ଷ ହବ। ଆଗେ ଝିଆରି କି ଛ ଛଅ ବର୍ଷ।
ବଡ ଝିଅ ଏବେ କଣ କରୁଚନ୍ତି?
ଏବେ ଏ କମ୍ପ୍ୟୁଟର କରିଚି, ଆଉ ପଢ଼ିବ ଫର୍ମ ପକେଇଚି, କଣ ହଉ
ହୁଁ ହୁଁ।
ଟିଉସନ ଫିଉସନ କରୁଚି
ଆଚ୍ଛା। ଆଉ ଆପଣଙ୍କ ଅ ଙ୍କ ସ୍ଵାମୀ କଣ କରନ୍ତି?
ଉଁ ଏଇ ତାଷ କରୁଚନ୍ତି।
ହୁଁ। ଆପଣଙ୍କର କଁ କଁ ଚାଷ ହୁଏ? ଚାଷୀ ଲୋକ ଆପଣ।
କାକୁଡ଼ି
ହୁଁ।
ଆଉ ଉ କଲରା
ହୁଁ।
ଝୁଡୁଙ୍ଗ
ହୁଁ।
ହୁଁ ଜହ୍ନି
ହୁଁ।
ହଁ-ଅ ଭେଣ୍ଡି
ହୁଁ। ଏତେ ଜିନିଷ ଆପଣରଙ୍କର ଚାଷ ହୁଏ ନାଇଁ କି?
ଉଁ ପୋଟଳ ହଁ, ଆଉ ବାଦାମ ଧାନ
ତାଏଲେ ଆପଣ ବଡ ଚାଷୀ ଆଉ।
ଆଉ କଣ୍ଟା ବାଇଗଣ ବି
ଆଚ୍ଛା। କଣ୍ଟା ବାଇଗଣ କୋଉଟା କହିଲେ?
କଣ୍ଟା ବାଇଗଣ ଏଇ ଯୋଉ ବାଇଗଣ ଦେଖିନ, କଣ୍ଟା ବାଇଗଣ ଦେଖିନ? ହଁ ତ।
ଆଚ୍ଛା। ଯୋଉ ବାଇଗଣରେ କଣ୍ଟା କଣ୍ଟା ବାହାରିଥିବ ତ?
ହଁ।
ଓହୋ।
କଣ୍ଟା ବାଇଗଣ, ବିଦେଇ ଟାଣ ଯୋଉ ଟମାଟର କୁହନ୍ତି, ବିଦେଇ ଟାଣ ଆଉ ଏସବୁ ସବୁ ଚାଷ ହୁଏ, ବିରି, ମୁଗ ବି ହୁଏ। ଆଉ କୋଳଥ ଆଉ କି ବର୍ଷକ ବାରମାସୀ ଫସଲ, ହଁ କୋଳ ତ ମୁଗ, ବିରି
ହୁଁ ଆଉ ଆମ୍ବ ମାସ ଗଲା ଆପଣ ଆଚାର ଫାଚାର କରିଛନ୍ତି ନା?
ହଁ । ଆମ୍ବ ସେ ମୋ ଝିଆରି ଦେଇଥିଲା ଆମ୍ବ, ଅପା ମତେ ଦେଇଥିଲେ । ତା ମୁଁ ସେଇଆକୁ ଆଚାର କରିଥିଲି ତାପରେ ଶୁଖେଇ ଥିଲି ଗୋଟେ ମ ମଜା କଥା ମାନେ ଶୁଖେଇ ଦେଥିଲି ଛୁଆ ସବୁ ଛାତ ଉପରୁ ବୋଇ ଖାଇଦେଲେ ।
ହୁଁ
ଆଉ ଅଳ୍ପ ଅଛି ଯେ ତାକୁ ଆଣିକି ଆଚାର କରିଦେଲି। ଆଉ ଆମ୍ବ ଆମ୍ବୁଲ ସେମିତି କରିକି ଅପା ଦେଇଥିଲେ ଶୁଖେଇ ଦେଇଥିଲି ।
ହୁଁ ।
ବୋଇଛନ୍ତି ସେ ଛାତ ଉପରୁ କିଏ ବୋଇ ଖାଇଦେଲେ। ଆଉ ଦି ଚାରି ଖଣ୍ଡ ଥିଲା ଲାଷ୍ଟ ଯା ଆଇନି ।
ତାପରେ ଗନା ତେନ୍ତୁଦିକଟେ ଆନିକି ଦୋଇଥିଲି । ତାକୁ ବି କିଏ ସେ ଉପରୁ ଖାଇଦେବେ ସେ ଛୁଆ।
ହୁଁ ଛୋଟ ଛୁଆ ଆଉ ଖାଇବେ ସିଏ।
ଇଏ ଖରାଅଳ ଟାଇମ୍ ରେ ଶୋଇବେନି। ତାଜାରେ ଥୋଇବେ ଯେ ତାଜାରେ ଚଢ଼ୀକି ଖାଇଦେବେ।
ତାଙ୍କର ଗୋଟେ ମଜା ଆଉ ।
ଆଁ ।
ଛୁଆ ଯେତିକି ଖାଉଥିବେ, ମାଙ୍କଡ ବି ସେତିକି ଖାଉଥିବ ।
ସିଏ ଏବାଟେ ଆସିବେ କି ଅପା ହର ଛାତ ବାଟେ ଆସିବେ । ଶାମ ଅପାହର ସେ ବାଡେ ବୁଲିକି ପଳେଇଆସିକି ଖାଇଦେବେ। ଆଉ ତାଙ୍କର କଣ କରୁଛନ୍ତି?
ହୁଁ । ଆଉ ଆପଣଙ୍କ ଘରକୁ ଆଉ ବୁଲାବୁଲି କରିବାକୁ ଯାଇଥିଲେ?
ହୁଁ ଘରକୁ ଯାଇଥିଲି। ଉଁ ହୁଁ ମାନେ ମୋ ବାପା ହେରିକା ତିନି ଭାଇ ହେନା। ମୋ ଯେଉଁ ମଝିଆ ଆମ୍ପା ସାନା ବାପା ରହୁଛନ୍ତି ଗାଁରେ। ମୁ ଗାଁ କୁ ଏବେ ଯାଇଥିଲି। ବାପାଙ୍କ ପାଖକୁ ଯାଇନଥିଲି। ମଝିଆ ବା ସାନ ବାପାଙ୍କ ପାଖକୁ ଗାଁ କ ଯାଇଥିଲି। ମୋ ବାପା ଯିଏ ରହୁଛନ୍ତି ବଜାରେ। ଏମାନେ ରହୁଛନ୍ତି ଗାଁ ରେ।
ଆଜ୍ଞା।
ଗାଁ ରେ ଯାଇଥିଲି ଦଶ ଦିନ ରହିକି ଆସଲି। ଆମର ସେଠି ହନୁମାନ ଯଜ୍ଞ ହୁଏ।
ଓ ଯଂଜ୍ଞ ହ ଦେଖି ଦେଖିକି ଆଉ ରହିଲୁ ଦଶ ଦିନ ମା ଝିଅ। ରହିକି ତାପରେ ଆସିଲୁ। ଏ ଝିଅକୁ ଦେଲେ ଦ ଡ୍ରେସ, ମତେ ଲୁଗାପଟା ଦେଲେ। ମୋ ଭାଇ ଭଉଣୀ କି ଛାଡି ଆଉ ବାରବାଟି ଯାଇନି ଯୋଉ ମୋ ବାପାଙ୍କ ପାଖ ହ ଆମର ବଜାର ଘରେ ବାରବାଟୀ ବଜାରେ।
ଆଜ୍ଞା।
କା ହୋଟେଲ ପାଖରେ।
ଆଜ୍ଞା।
ଆଉ ଯାଇନି ଦେଖେ ବାପାଙ୍କ ବର୍ଷିକିଆ ଆସୁଛି କୋଡିଏ ତାରିଖରେ ବାପାଙ୍କର ବର୍ଷିକିଆକୁ ଯିବୁ ଆଉ। ଭାବୁଛି ଯିବି ବର୍ଷିକିିବାକୁ ଆଠ ଦିନ ମନ୍ତ ରହିକି ଆସିବି।
ଯାଉନାହାନ୍ତି ବୁଲି ବଲିକି ଆସିବି ଘର ଟା ଆଉ ଆପଣଙ୍କର ମା ଭାଉଜ।
ହୁଁ ମୁଁ ମାଆ ର ଡେଟ ହେଇ ହେଇ କା ସେ ଦି ବର୍ଷ ପନ୍ତରେ ହବ। ମୋ ବାପାଙ୍କର ମା ବର୍ଷିକିଆ ପରେ ବାପାଙ୍କର ଡେଟ ହେଲା ବାପାଙ୍କର ବର୍ଷିକିଆ ବି ହେଇନି। ଆଉ ମୋର ଗୋଟେ ଭାଇ ମାନେ ପାଗଳ ହେଇଥିଲା ସିଏ ବି କୁଆଡେ ପଳେଇ ଯାଇଛି। ମାଆଙ୍କ ଡେଟ ହେନ ଦିନ ସେ ପଳେଇ ଯାଇଛି। ଏପର୍ଯ୍ୟନ୍ତ ବି ଖବର ମିଳୁନି ଯେ ସେ ଘରକୁ ଫେରୁନି।
ଓହୋ।
ଆଉ ଏଇ ସାମ୍ ବଡ ଭାଇ ଯିଏ? ସଭା ବଡ ଭାଇ ସିଏ ତାଙ୍କ ଶ୍ୱଶୁର ଘରେ ଅଛନ୍ତି।
ହୁଁ ହୁଁ ହୁଁ।
ଉଁ ସେ ଭାଉଜ କୁ ବି ଏବେ ସାପ କାମ ଦେଇଛି ଜାଣିଚୁ।
ଆଚ୍ଛା।
ବାର ତେର ଦିନ କଟକରେ ରହିକି ଆସିଲା ଆଇସରେ।
ଆଚ୍ଛା।
ବାଁ ତାର ଗୋଟେ ପୁଅ ଗୋଟେ ଝିଅ।
ହୁଁ।
ସିଏ ଯୋଉ ଚିତ୍ର ଗୁଳୁ ଖୁଲାରୀ ସେ ସେଠି ରୁହେ ତା ଶଶୁର ଘର।
ଆଚ୍ଛା।
ଆଉ ସାନ ଭାଇ ଯିଏ ଏଇ ଗାଁ ରେ ଏଇ ତିକ୍ ମାନେ ମୋ ଶାଶୁ ଘର ଗାଁରେ ରେ ସାନ ଭାଇ ବାହାହେଇଛି।
ମାନେ ସମସ୍ତଙ୍କ ଚଳାଚଳି ଭଲ।
ହଁ।
ଯାଆ ହୋଉ।
ମାନେ ସେମିତି ମଝି ମଝିଆ ଏତେ ବି
ହଁ ସେଇ ଗାଁ ରେ ମାନେ ଠିକ୍। ଏଠାରେ ଚଳାଚଳି ଥିବ ଆଉ ହୁଁ ହୁଁ ହୁଁ। ତାହେଲେ ଆପଣଙ୍କ ଦାଦା ଖୁଡି ଆପଣଙ୍କୁ ଖୋଜାଲୋଡା କରୁ
ହଁ ନାଇଁ ମୋ ମଝିଆ ବାପା ଯିଏ ଚାକିରି କରିଚନ୍ତି ସେ ରୁହନ୍ତି ପାରାଦୀପି। ଏ ବେଶୀ ଗାଁରେ ରହୁଚନ୍ତି।
ଆଚ୍ଛା।
ଆଉ ମୋ ସାନ ବାପା ଯିଏ କାଠ ମିଲି ବି କାମ କରନ୍ତି। ସିଏ ବି ବେଶୀ ଘରେ ରହୁଚନ୍ତି।
ତାଙ୍କର ପିଲା ଛୁଆ କେତେ?
ମଝିଆ ବାପା ଙ୍କର ତିନି ପୁଅ ଝିଅ ନାହିଁ ମଓଉସ। ସାନ ବାପାଙ୍କର ତିନି ପୁଅ ଝିିଅ ନାହିଁ ମୁଁ ମାନେ ଆମ ଘରର ଗୋଟେ ଝିଅ।
ଓହୋ ସେଥିଲାଗି ଏତେ ଗେହ୍ଲା ଆଉ।
ଓ ମଝିଆ ବାପାଙ୍କର ତିନିପୁଅ ବାହା ହେଇ ସାଇଲେଣିି। ତୁ ସାନ ବାପାଙ୍କର ବାହା ହେଇନାହାନ୍ତି।
ଆଚ୍ଛା।
ଆଉ ବାହାର ଏ ବସ ତ ହେଲାନି ଦେଖିଆ ଆର ବଷ ସାନବାପା ପୁଅ ବାହାହବ ବଡର ସିଏ ବି ପଢୁଥିଲା ତା ପଢା ସରିଛି। ଆଉଁ-ଉଁ ହଁ, ପରୀକ୍ଷା ପରୀକ୍ଷା ଦଉଛି-ଇ ଇଣ୍ଟରଭୁ ଦଉଚି। କଉଠି ହଉନି ଚାକିରି। ତା'ପରେ ଯୋଉଠି ହଉଚି ଡୋନେସନ ବହୁତୁ। ମାଗୁସନ୍ତି ଡୋନେସନ ଅଧିକ ସେ ଦେଇପାରିବେନି। ମାନେ ଟିକେ ଗରିବ ନା! ବାପା କାଠ ମିଣ୍ଡୀ କାମ ସାରି ଦେଇକି ଏବେ ଘରେ ବସିଛନି ଆଉ-ଉ-ଉ।ଏତେ ତ ଆଣିଦେବେ କୋଉଠୁ? ଦେଇ ପାରୁନାହାଁନ୍ତି। ଆଉ ସିଏ ବି ଏଇ କାମ କରି ପଳଉଛି। ରଙ୍ଗ ଫଙ୍ଗ କାମ ଦଉଛି, କରୁଛି ଘର ୱାରିଂ କରୁଚି ।
ଆଛା, ହଁ ମ ଯୋଉଥିରେ ହେଲେ କାମ କରିକି ଦି ପଇସା ରୋଜଗାର ଗଲେ ଗଲା। ହଁ। ଘରେ ବସିବା ଅପେକ୍ଷା କାଶିବା ଭଲ।
ହୁଁ, ସେ ବି ଘର ଚଳଉଚି। ପାଠ ପଢିକି ଆଡେ ବି ଘର ଚଳଉଚି। ଆଉ ମଝିଁଆ ଯିଏ-ଏ -ଏ ଏମ୍ ଏଲ୍ ଏଁ -ଏଁ
ନା, ସେଗୁଡା କୁହନ୍ତୁନି। ସେଗୁଡା କୁହନ୍ତୁନି।
ହଁ ଆଉଁ ମଝିଁଆ ଟାବି ଏମିତି ବୁଲୁଛି। ସାନ-ଅ ସାନ ବି ଘରେ ଅଛି। ବସଚି, ସେମିତି ପଢୁଚନ୍ତି।
ହୁଁ ହୁଁ।
ଆଛା, ଆଉ ଆପଣ ଆପଣଙ୍କ ଝିଅ ସହିତ କଥା ହେଇଥିଲେ?
ହଁ।
କଣ କହୁଥିଲେ? ଆପଣଙ୍କ ଝିଅ କଉ କଣ କହୁଥିଲେ?
ଏହେଁ କୋଁକଁଇଲା ଜର ତ କହିଲାଉ ଉଁଉ। ଅଁ ଉଠି ପାରୁନି। ଆଉଁ, କାଲି ମୁଁ କହିଲି ମେଡିକାଲ୍ ଯାଇଁକି ଟିକେ ଦେଖେଇଦବୁ। ଦେଖିଆଁ । ଯେତିକି ଜର କମିଯିବ କମିଯିବ। ଆଉ ଦିନ କହିଲା, ସିଏ ବି ରହୁନି। ଯାଜପୁର ରୋଡରେ ରହୁଚି।
ହୁଁ, ହୁଁ। ଆଛା।
ବୁଜି ଚହଟି କଉଛି।
ହୁଁ ହୁଁ ହୁଁ।
ଆ ସେ ସାନ ଝିଅ ତା ଶୋଇଲାଣି। ସେ ଉଠିକି ବାଉଳେଇ ହଉଚି।
ଓହୋ!
ଅଁ ଇଏ।
ନିଦରେ ବାଉଳି ହୁଅନ୍ତି, ନାଇଁ କି?
ହଁ, ନିଦରେ ବାଉଳି ହଛି। ଆ ଇଏତଳ ଯାଙ୍କେ ଆସିଥିଲେ ଫେର୍ କୁଆଡେ ପଳେଇଲେ। ସିଏ ତ ଗାଡି ପାଇଲେ ତାଙ୍କୁ ଇନ୍ଦ୍ରଭବନ! ଆଉ ଆସ ଆସିଲେ ନା କଣ? ଇଏ ସେ ଯାଇଥିଲା କୁଆଖିଆ। ଏବେ ଆସିଲା।
ହୁଁ।
ଆଛା, ହଉ ଆଉ। ମୁଁ, ରହୁ ମୁଁ, ରହୁଛି।
ହଁ, ହଁ।
ହଉ।